ହାଲୋ। ପହଞ୍ଚି ସାଇଲୁଣି?
ହଁ ଏଇଟି ଅଛି।
କୋଉଠି?
ଏଇ କେଶବ ଭାଇ ଅଫିସ୍ ପାଖରେ।
ଆ, ଝିଅର ଆଣିବନି କି?
ଆଉ ତାର ନେଇକି ଯିବି ପା କଣ କଣ?
ତାର କଣ ହେଟା ଆସିବ
ହୁଁ
ତାର ସେଇ ତା ଇଏ ହିସାବରେ ଆଣିବ ପେପର କଲର ଫଲର ଆଣିବ ଦେଖିକିରି ଆଉ।
କଲର ସ୍କେଚ ଗୋଟେ ଗାଡି ଭିତରେ ଥିଲା ଏଇ କୋଉଠି ଥୁଆ ହେଇଥିଲା।
ହଁ ବର ର୍ଷା ଆଇଲାଣି ଚଡକ ମାଇଲାଣି କେତେବେଳୁ କଲର ସେଇରା ଯଦି ହେ଼ଇରା କଣ ଏରା ହାତ ପାପୁଲି ଦେଖ ଭିଡିଓଟା ଦେଖିକିନା ଆଣିବ।
ହ ଆ ସେଇଟା ହାତ ପାପୁଲିଟା ଏଇଟା ଗୋଟେ ହୁୱାଇଟ୍ ପେପରରେ ରଖିକି ସେଟା ଆଉ ସ୍କେଚରେ ତାର ଅ ଏଇଟା ବନେଇଦଲେ ତାପରେ ଏଇଟା କଲର କରିଦବ ଆଉ।
ହ
ହୁଁ ହଉ ପଢିଲା ନା ପଢିଲାନି?
ହଁ କଲା। ବହେ କଷ୍ଟରେ କଲା। ହ
ଥିଲା ସବୁ।
ହୁଁ। ଏଇ ଦିଟା ତ ଥିଲା ଲେଖିଛି। ବାହାରେ ବସିବାକୁ ଡାକୁଛି ରୁଟି କରିଦେଇ ଯିବି ବସିବି ଆଉ।
କିଏ ବାହାରେ ବସିବ?
ଝିଅ
ହଉଚି ବାହାରେ ବସିବି
ହଁ ଏ ବାହାରେ ବସିବାକୁ ଡାକୁଛି।
ହଁ ହଁ ଏବେ ବର୍ଷା ଆସିଲାଣି।
ହଁ ବାହାର ମାନେ ଏଇଠି ଇଏ ରେ ଛୁଆ ଗୁରା ବାହାରିଲେଣି ଫୁଣି ଏଇନା।
ପିଲା ବାହାରିଲେ?
ହୁଁ ଛୁଟି ହେଲେ ବୋଧେ କାମ ସରିଅ କେତେବେଳୁକୁ?
ହଉ।
ଆଁ!
ହ ହଉ।
କାମ ସରିବ କେତେବେଳକୁ?
କାମ ସରିବ ନଅଟା ପାଖ ପାଖି। ଆଉ କଣ ସକାଳୁ ଆଉ କଣ ଖାଇବ ଯଦି କୁହ ନେଇକି ଯିବି।
ସକାଳୁ ତ ସେ ସେଇ ପୋଟାଟୋ ଚାଟ ନେଇ କି ଯିବ ସୁଇଟ କର୍ନ ଆଉ କୁ କାକୁଡି ଆଉ।
କଣ ପଟାଟୋ ଏଇ ଯୋଉ ଆଳୁ
ଆଳୁକୁ ସିଜେଇକିରି ତାକୁ ଜଷ୍ଟ ଟିକେ ହାଲକା ଫ୍ରାଏ କରିକିରି ତାକୁ କରିବାକୁ କହିଛନ୍ତି। ଆ ଗଦେ ଛୁଆ ବାହାରିକିରି ଛିଡ଼ାହେଇଛନ୍ତି।
ହଁ ଏଇଠି ନହେଲେ ଛିଡା ହେଇକି ଦେଖୁଥା ସେ ସବୁ ନହେଲେ ଗୋଟେ।
ସେ ଛିଡା ହେଇଛନ୍ତି ତାଙ୍କ ବାପା କରରଣର ବାପା ଛିଡା ହେଇଛନ୍ତି।
ଓହୋ। ଆ ଯିବେ ବୋଧେ ଏବେ ଛୁଟି ହେଲା ହଉ ତ ଯିବା ଆ।
ଛୁଟିିଲା ଯେ ଏଟ ତ ଝିଅ ଗଲାଣି।
ଯଉ ଦେଖିକି ସେଠି ଯାଇ ପେଟେଇ ପଡୁଛି ମୁଁ ଯାଇକି ନହେଲେ ଆ।
ହୁଁ ଯାଉଛି ଦେଖୁ ରୁଟି ଟା କରିବି ନା ହି ଆଡ଼େ ଯିବି।
ପବାଟା ଦେଇ ଦେଲନି।
ରାତି ତା ଦେଖୁଛି। ଏଇଠି ବସିଥା ମୁଁ ରୁଟି ଟା କରିଦିଏ। ଏଇଠି ବସିଥାଏ ଘରେ ଏଇଠି ଖେଳୁଥାଏରା ରୁଟି ଟା କରିଦିଏ ଯିବୁ। ଏକୁଟିଆ ଯିବୁନି ଏଠି ଭୂତ ଅଛି। ହଁ ସେ ସିଢ଼ି ଆଡୁ ଆସିବାରି ଯିବୁନି ଏଇଠି ଖେଳଦ ଘରେ। ଚାଉଳ ଗୁଡା ଆଣିଲନି ଗାଡି ଗା କେତେ ଦିନ ହେଲା ରଖିବ।
ତାଳନା ଦେ ଗଲାବେେଳକୁେ ପକା ନେଇକି ଯିବ ଏଇ
ଅଟା ଚାଉଳ।
ଆଁ
ଅଟା ଚାଉଳ ଦି ଟାଙ୍କ।
ଅଟା ସରିଲା ନା ଅଛି ଆହୁରି।
ଅଟା ତ ନଛି ଝିଅ ପାଇଁ ହେଇଯିବ ହୋଇ
ଆଉ ଝିଅର ଗହମ କଣ କହୁଥିଲ।
ହଁ ଗହମ ଛତୁଆ ବନେଇବି। ବୁଟ ଆଇଁଲ ନା ହେଦିନ।
ଆଉ ବୁଟ ବୁଟ ବା ଆଉ ଖାଲି ଗହମତା ନଥିଲା ଆଉ। ମୁଣ୍ଡେଇକିବି ଫୋନ କରିି ପଚାରି ଦିଅ। ହାଲୋ। ହ ଦେଇକି ଫୋନ କର ପଠେଇଦ କୋଉ ନମ୍ବର ଟା ଦେଇକି ତାକୁ ଟିକେ ଫୋନ କରିକି ତା ସହିତ କଥା ହେବ।
କୋଉ କରୁଛି ସେ କରୁଥିଲା କାହିଁ ଆଉ କାଇଁ କଲାନି।
କିଏ?
କଣ୍ଢେଇ।
କଲ୍ କର୍ଦବା।
ଝିଅ ଯିବୁନି ଆ ହେଦିନ କରିନଥିଲା ଲଗ୍ ଲଗେଇଲା ତାପରେ ଲଗେଇଲେ ଆଉ କହିଁ କଲାନି।
ହ ଆ କଲ୍ କରିଦବା ଆ
ସା ଆଣିବା ତାକୁ କୋଉଦିନ?
ସାତ ତାରିଖ୍
ପୁରା ଫାଇନାଲ୍।
ହଉଛି ତ ସାତ ତାରିଖ୍ ଆଣିବ ବୋଲି ଆ
କଣ ଏଠିକି ଯୋଉ ଆସିବେ ପୁଣି ଆସିକି ପୁଣି ଯାଇକି ଧରିକି ଆସିବେ ଏଠୁ।
ହୁଁ। ହଉଛି ତ।
ସିଏ ଆଇଲେ ଟିକେ ବୋରିଙ୍ଗ୍ ବୋରିଙ୍ଗ୍ ଲାଗନ୍ତାାନି ଟିକେ ଭାରି ବୋରିଂ ଲାଗୁଛି ଅବାଗିଆ ଲାଗୁଛି।
ସିଏ ଆଉ ଆସୁନାହାନ୍ତି ଏଠିକି।
ହୁଁ ନା ସେ ଆସୁ କ ନ ଆସନ୍ତୁ। ଆସୁଛନ୍ତି ଯେ ଏନ୍। ତି
ଆଜି ଗାଡି ଗୋଚେ ବୁକ୍ କରିକି ଆସିଥା ଆଉ।
ହୁ ଆଇଥିବେ ଆଉ ସେ ଯୋଉ କହିଦେଲା ତାକୁ ବେଶୀ ଭଲ ପାଉଛ ଆମକୁ ଭଲ ପାଉଁନସେ ଯୋଉ ଆଉ ଆସୁନାହାନ୍ତି। ସେ ନଥିଲେ ବୋଲି କାଲି ଫୋନ ଟି ଲଗେଇଛି
ଏହା କହିବ ମୁ କଣ କଣ ଘର ବି ଆସନ୍ତୁ ଆଉ ବି ଆସନ୍ତୁ।
ସେ ତ କହୁଛନ୍ତି ନା ଆ ମୁଁ ଡରୁନି ଆ କହିଲନି କେଥର
ଆଉ କଣ କହିବ ଡାଇରେକ୍ଟ ମୁଁ କହିଲି ମିଶନି ନହେଲେ
ଆରେ ଛୁଆଙ୍କ ଯୋଗୁ ମୁ ତ କତବ୍ ଦୂଖେ ସୁଖେ
ନ ଟା ତ ଛୁଆ ତୋର ଆଉ ଛାଡି ଦଉସନ୍ ସାପ ଫାପ କେତେ କଣ ବୁଲୁଛନ୍ତି? ତମ ଛାଡିଦିଅ ସେମିତି
ଆ ତାଙ୍କୁ ଆଜି ଦାନ୍ତ ସଫା କରେଇବେ
ହଁ ହେରା ସବୁ ସଫା କରୁଛନ ତ ଆଉ ପୁଆ ଟା ଖାଲି ନଥିଲା ଯାଇଥିଲା ନ ନାଇ ି
ତା ପୁଅ ତ ସ୍କୁଲ ଯାଇଥିଲା ସକାଳେ
ହୁଁ ଆ ସ୍କୁଲ ଯାଇଥିଲା ପା ମୁତୁପାତ ହଉଛନ୍ତି ଛୁଆ ଝିଅ ଯିବୁନି ଏକୁଟିଆ ଯିବୁନି ଶଇଲା ଶଇଲା ଯିବା ଏ ତା ରୁଟି ବନଉଥିଲି ସେକିଦେଲେ ଯିବ ଗୋଟେ ପେଡି ଆସିବ ଟିକେ ଆଜି ପୁରେଇ ଦବୁକି ତାର
କେତଳେ
ଏନା ଖାଇସାରିଲେ ଉ ଏଇକି ଯିବ ଶୋଇବ ଆଉ ପେଟିଆ ସର କେତେବେଳେ ପିଇଲା ତ ଇଏ ପିଇଲା ପଇଡ ପାଣି। ସେ ଯାଉନି ଏବେ ଆଉ ଯାଉନି ତଳକୁ
ହ ନ ଯାଉ
ଆରେ ତା ବର୍ଷାରେ ଛାଡିବା କଥା ନୁହେଁ କିଏ କଣ କରିବ କଣ ନାହିଁ କଣ ଖାଇବାକୁ ଦେଇକି ବା ଦବ ତାଠ ଭରସା
ହୁଁ
ହଉ ତାହେଲେ ହଉ
ହଉ
କଣ୍ଢେଇକି ହେନା ଲଗେଇଲେ କଣ ସେ ଗପିଅ ରିକୁ କଣ ଆସିଲେନି ନା
ହୁ ମୁଁ ଅଛି ସେଠି ନା
ତାକ ଶଶୁର ହରେ
ହଁ
ଆସିବେ
ସେ ଆସିବ କାଲି ଭୋ ରାତିରେ ବୋଧେ ବାହାରିକି ଆସିବ।
କାଲି ରାତିରେ ବାହାରିବେ ହେଟୁ
ହଁ
ଦେଖିଲୁ ସେ ଯାଏ ଯାଇ ରହୁଛନ୍ତି।
ସିଏ ଯାଇକି ରହିଲା ଆଉ ଆ ଘର କୁଟି ଯା ଯିବ
କାଇଁ କଲ କରୁନାହାନ୍ତି କି ତାଙ୍କର
ଏ ହୁଁ ଏମିତି ଫୋନ କରୁନୁ।
ଆଁ?
ଫୋନକୁ କରନ୍ତି। କଣ ତାରକୁ ଏ ଭିଡିଓ ଟା କରିବ ଝିଅର ଆଜି।
ଆଜି ଯଦି ବନିଆ ବନିଆ ନହେଲେ ସେ ରେନବୋ ହେରିକା ସବୁ ତୋଠୁ ଛୋଟ ବନେଇଦବା। ହଉ ବନେଇ ଦେଇ କାଲି ନହେଲେ ଇଏ କରିବା ଆଉ।
ଫୁଡସ ଗୁଡା ଫୁଡସ ଇଏ କଣ ଏଇଟା ଖାଲି।
ରିଙ୍କୁ କିଇନ୍ତି ତାଙ୍କ ଗାଟାକୁ କେମତି ଥୋଇ ଦେଇ ପଳେଇଛନ୍ତି କିଇନ୍ତି। ବରସାରେ ଏ ଛୁଆ ଯୋଉ ଉତ୍ପାତ ହଉଛନ୍ତି।
ପୂରୁଣା ଏଟା ହେଲେ ଏ ତାର
ପୁରୁଣା ଗାଡ଼ି ହେଲେ ବି ତ ଗାଡି ନାହିଁରେ। ଏତେ ଛୁଆ କେମତି ରହିଲେ ଆହୁରି। ଛୁଟି ହେଲାଣିତ।
ଆସିବେ ଆପଣଙ୍କର ଆସିନଥିବେ?
ଓଲହେଇଲୁ ଏଇ ଚଡକ ମାଇଲାଣି। ଏପଟେ ଦେଖ ଏଟା କି ଗୋଟେ ମଝିରେ ଗଳିକି ଯାଉଛନ୍ତି। ଏଇପଟେ ଆ ଏଇପଟେ ଯିବା କହିବା ତାଙ୍କୁ ଆ ଏପଟେ ଆସେ।
ମୁଁ କହିଲି ତାଙ୍କର ସଇଲା ତାଙ୍କର ପଳେଇଲେ ସାଙ୍ଗେ ସାଙ୍ଗେ।
ଯାଉଚି ର।
ହଉ।
ହଉ ସାରିକି ଆସ କାମ ଆଉ ସୁଇଟି କରନ ମନେ ପକେଇକି ଆଣ ନହେଲେ ଭୁଲଯିବ ହେଟୁ କହିବ ଭୁଲିଗଲି ବୋଲି।
ସୁଇଟ କନ କେତେ ଦବ ମୁଁ ଆଗ ଦେଖେ ହେରାତ ପାକେଟ ଅଧିକା ଯେ।
ଛୋଟ ପାକେଟେ ଯଦି ଥିବ। ନେ ପାଣି ଟିକେ ପିଇ ଦେ। ହଉ ହୁଁ ହୁଁ ରକ ଆ ସାଢେ ଆଠଟା ହେଲାଣି।
ହୁଁ ହୁଁ।
କାଟିଦିଅ ସେପଟୁ।